ଓ।
ହାଲୋ। ହଁ ପ୍ରହ୍ଲାଦ ଭାଇ କୁହ। ଏ ବସିଛି ଏବେ ଖାଇକି ଉଠିଲି ଏ ବସିଛି ଆଉ। ତମେ ଖାଇସାରିଲଣି?
ଆରେ ନା ମୁଁ ଖାଇବି, ମୁଁ ଖାଇବାକୁ ଭାବୁଥିଲି ତମ କଥା ମନେ ପଡିଗିଲା ତ ମୁଁ ଫୋନ୍ କରିଲି ତମକୁ।
ଆଚ୍ଛା-ଆଚ୍ଛା। ଆଉ କଣ ହେଲା?
ଆଉ ଚଗଲା କେମିତି କଣ ପାଣ କର? ଆରେ ମୁଁ ଯୋଉ
ଆଉ ରଜ ଆମର କଣ ପାଳନ ରଜରେ ତ କିଛି ପୂଜା ହୁଏନି, ହଁ ଭାଇ କୁହ?
ହଁ ଆମର କିଛି କାମ ନୁହଁ, ଆମେ ଭୂମିରେ ରହୁଛି, ଏଇଟା ଝିଅ ପିଲା ମାନଙ୍କ ପର୍ବ। କିନ୍ତୁ ଆମର ବି ତ ଭୂମିକା ରହୁଛି ନା।
ପର୍ବ ହଁ।
ଯେହେତୁ ରଜ ତିନ୍ ଦିନ୍
ଆମର ଭୂମିକା ପନିପରିବା କାଟିବା କଥା ଆଉ।
ହଁ ସତ କଥା ଭାଇ ତିନ୍ ଦିନ୍ ତ ଝିଅ ପିଲାମାନେ ଖାଲି ପାଦରେ ଭୂମି ଉପରେ ଚାଲିବା ନିଷିଦ୍ଧ।
ନିଷିଦ୍ଧ ହଁ।
ଝିଅମାନେ ରଜ ତିନି ଦିନ ପାଦରେ ଚପଲ ପିନ୍ଧିଥାନ୍ତି। ମୁଁ ଶୁଣିଥିଲି ଏଇ ସମୟରେ ପୃଥିବୀ ରଜ୍ଵଶିଳା ହୋଇଥାଏ। ତେଣୁ ସେମାନେ ଭୂଇଁ ଉପରେ ଖାଲି ପାଦରେ ଚାଲନ୍ତି ନାହିଁ।
ଏ ସତନା କଣ?
ଆରେ ମୁଁ ମାନେ ମୋ ବୋଉ ମାନେ ମତେ ଏହା କହୁଥିଲା।
ଏଇଟା ତ ମୁଁ କିଛି ଜାଣିନି ହେଲେ ଏମିତି ହେଇଥିବ।
ଆଉ ରଜ ମାନେ ରଜରେ ପୁଅ ପିଲା ମାନଙ୍କର ଭୂମିକା କଣ ଜାଣିଛୁ କି?
ନା ତମେ କହୁନ।
ଆରେ ଯୋଉ ତିନି ଦିନ ଯୋଉ ପୁଅ ମାନେ ବାଗୁଡି ଖେଳିବରେ ମାତିଯାଆନ୍ତି, ଜାଣିଛ ନା ନାଇଁ?
ଓହୋ ହଁ-ହଁ-ହଁ-ହଁ।
ବାଗୁଡି ଖେଳରେ ଯୋଉ ଢୋଲ ବାଜୁଥାଏ ଗାଁ ଗାଁ ମଧ୍ୟରେ ବାଗୁଡି ଖେଳ ହୋଇଥାଏ।
ହଁ।
ତାହାକୁ ବା ବାଗୁଡ଼ି ଖେଳକୁ କୁହାଯାଏ।
ଆଚ୍ଛା ଓହୋ ହୋ ଯୋଉ ଆଖି ବନ୍ଦ କରିକି
ହଁ ସେଇଟା-ସେଇଟା କଣ କହୁଛନ୍ତି ସେଇଟା ମୋର ବି ଠିକସେ ମନ ନାହିଁ। ହଁ ସେଇଟା ବୋଧେ କଣ କୁହାଯାଏ ସେଇଟା ହାଣ୍ଡି ଖେଳ ବୋଧେ?
ହଁ ହାଣ୍ଡି ଖେଳ ସେମିତି କଣ କୁହାଯାଏ ମୋର ମଧ୍ୟ ହେତୁ ନାହିଁ।
ଆଉ ତମର ଏ ବର୍ଷ ରଜ କେମିତି କଟିଲା?
ରଜ ସେମିତି ଠିକ୍ ଠାକ୍ କଟିଲା, ଏବେ ତ ପର୍ବ ସମୟ ଏବେ ତ ସବୁ ପର୍ବ ଆସିବ। ଆଗକୁ ରାଖି ରକ୍ଷାବନ୍ଧନ ମଧ୍ୟ ଅଛି। ଗଣେଶ ପୂଜା ହଁ, ଦଶହରା, ଦୀପାଳି ବହୁତ୍ ବହୁତ୍ ପର୍ବ ଆସିବ ଆଗକୁ ହଁ।
ଆଉ ତ ରଜରେ କଣ ପିଠା ପଣା କର ଖାଇଲ କି?
ରଜରେ ପିଠା ପଣା ସେତେ କିଛି ନାହିଁ କ୍ଷିରି ହେଇଥିଲା, ପିଠାପଣା ମଧ୍ୟ ଖାସ୍ ଖାଇଲୁ କିନ୍ତୁ ଏ ବର୍ଷ ରଜ ସେତେ ମଜା ଲାଗିଲାନି। ଆରବର୍ଷ ପରି ଏ ବର୍ଷର ସତେ ମଜା ଆସିଲାନି।
ହଁ ଠିକ୍ କଥା। ଆମ ଘରେ ବି ସେତେ ରଜର ମାନେ କିଛି ମାନେ ଭଲ ଲାଗିଲାନି। କାହିଁକିନା ଆମ ଘରେ କୌଣସି ଝିଅ ନାହାନ୍ତି। ତେଣୁ ମୋ ବୋଉ ଆଉ ମୁଁ ବାବା ତ ବୋଉଣି ରଜପର୍ବ ପାଳନ କରାଯାଏ। ଯଦିଜ୍ ମୋ ଭଉଣୀମାନେ ଆସିଯାନ୍ତି ତ ବହୁତ୍ ଭଲ ହେଇଥାନ୍ତା ରାଜପର୍ବ। ପିଠା ପଣା ସବୁଦିନ ମାତିଥାଆନ୍ତା ଘରେ।
ଉ ଭାଇ ତମ ଭଉଣୀ ମାନେ ରାକ୍ଷୀ ବନ୍ଧନ ଟା ଆସିବେ କଣ ଦବ ତାଙ୍କ ଟିକେ ଗିଫ୍ଟ।
ରାକ୍ଷି ବନ୍ଧନ ତ ଆହୁରି ଅଛି ତ ଗିଫ୍ଟ ତ ଯହେଲେ ତ ଦେବାକୁ ପଡିବ ବାଧ୍ୟ। କାହିଁକି ନା ଗୋଟେ ଭଉଣୀ ରା - - କ୍ଷି ବାନ୍ଧୁଛି ଯଦି ଭଉଣୀର ସୁରକ୍ଷା ଆମର ଦାୟିତ୍ଵ। ତା ସହିତ ଭଉଣୀକୁ ଯଦି କୌଣସି ଗିଫ୍ଟ ଦେବା ତ ଭଉଣୀ ଖୁସି ହେଇଯାଏ। ତ ମୁଁ ଏପର୍ଯ୍ୟନ୍ତ ଭାବି ନାହିଁ? ଆଗକୁ କଣ ଦେଖିବା ଭାବିବା। ତାପରେ ମୋ ପାଖରେ ଏବେ ଟଙ୍କା ପଇସା ର ବି ଟିକେ ଅସୁବିଧା ଅଛି। ଏ ଟଙ୍କା ପଇସାର ଅସୁବିଧା ଅଛି ମାନେ ଯାହାହେଲେ ତ ଦେବାକୁ ପଡିବ ନା।
ହଁ ହଁ। ମୁଁ ମୁଁ ତ ସବୁବେଳେ ପଇସା ହି ଦେଇଦିଏ କାରଣ ଡ୍ରେସ ମାନେ ଆଣିଲେ- - ତାକୁ ଫିଟ ହୁଏ ନାଇଁ ଫିଟ୍ ହୁଆ
ଆରେ ଟଙ୍କା ଦେଲେ କଣ ଭଲ ଲାଗେ କି ଟଙ୍କାରେ। ଟଙ୍କା ଦେଲେ କୌଣସି ଭଲ ଲାଗେନାହିଁ କେବେ ମଧ୍ୟ ଯାହାବି କିଛି ଗି - - ଫ୍ଟି କଣ କିଣିକି ଦେଇ ଦେଇଦବ ଭଉଣୀକୁ ତ ଭଉଣୀ ଖୁସି ହବ।
ହ ଠିକ୍ ଅଛି କିନ୍ତୁ ଭାଇ ଗିଫ୍ଟ ଡ୍ରେସ ପେଣ୍ଟ- - ଡ୍ରେସ ପଣ୍ ଡ୍ରେସ ପ୍ୟାଣ୍ଟ ଦେଲେ ତ ଟାଇ ଟାଇଟ୍ - - ଟାଇଟ ଟାଇଟ୍ ହୁଏ ତାକୁ ଡ୍ରେସ ଫ୍ୟାଣ୍ଟ। ସେଥିପାଇଁ ମୁଁ ଆଜି ଅଧିକ ସମୟ ଆ ସବୁ ଦେଇ ଦିଏ, କଣ ପାଇଁ ନା ଡ୍ରେସ୍ ପଣ୍ଟ ଫିଟ୍ ହୁଏ ନାହିଁ ତାକୁ।
ଓହୋ, କି କଥା ଆଜ୍ଞା ନାଇଁ ଏଇଟା ବି ଠିକ୍ କଥା ଆଜ୍ଞା। ତ ଆଗକୁ ଗଣେଶ ପୂଜା ମଧ୍ଯ ଆସୁଛି। ତ ଗଣେଶ ରେ କଣ ତମୌର ପ୍ରୋଗ୍ରାମ୍ ଅଛି।
ଗଣେଶ ପୂଜାରେ ଭଲ ବୁଲିବା। ଆଉ ବହୁତ ଜିନିଷ ଅଛି। ଗଣେଶ ପୂଜାରେ ଆମର ଏଇଠି ବହୁ ଆଡମ୍ବର ସହିତ ପାଳନ କରାଯାଏ ଗଣେଶ ପୂଜା। ମୁଁ ଗୋଟେ ଥର ଗଶେଶ ପୂଜା ବମ୍ବେରେ ଥିଲି।
ଆରେ ମୁଁ ଶୁଣିଥିଲି କୁଆଡେ ବମ୍ବେଇରେ ଗଣେଶ ପୂଜା ବହୁତ ପ୍ରସିଦ୍ଧ?
ହଁ ବହୁତ ଆମ ରଥଯାତ୍ରା ଯେମିତି ପ୍ରସିଦ୍ଧ। ବମ୍ବେର ଗଣେଶ ପୂଜା ସେମିତି ପ୍ରସିଦ୍ଧ।
ବମ୍ବେରେ ମାନେ ଗଣେଶ ପୂଜା ବହୁତ ବଡ ଗଣେଶ ମୂର୍ତ୍ତି ବହୁତ ବଡ ବଡ ହେଇଥାଏ।
ବହୁତ ବଡ ବଡ ହୁଏ ତୋମ ଆଖି ପାଇଯିବ ବହୁତ ବଡ ବଡ। ଭଷାଣି ଦିନ ପ୍ରାୟ ଲକ୍ଷ ଲକ୍ଷ ଲୋକ ଆସନ୍ତି। ମହାପ୍ରଭୁର ଭଷାଣି ଦେଖିବା ପାଇଁ। ଆମର ବାହୁଡାରେ ଯେମିତି ତାଙ୍କ ଗଣେଶ ପୂଜାରେ ସେମିତି ଲୋକ ଆସିଥାନ୍ତି।
ଆଚ୍ଛା, ଆଚ୍ଛା ଆମର ଇଆଡେ ଯେତେଳ ଆମ ଓଡ଼ିଶାରେ ତ ସେତେ ଗଣେଶ ପୂଜା ଆଡ଼ମ୍ବରେ ପାଳନ କରାଯାଏ ନାହିଁ।
ହ୍ୟାଲୋ।
ତ ମୁଁ ଭାବୁଥିଲି କେବେ ବମ୍ବେ ଆଡେ ଯାଇକି ଗଣେଶ ପୂଜା ଦେଖିକି ଆସିଲେ ଭଲ ହୁଅନ୍ତା।
ହଁ, ହଁ, ହଁ, ଠିକ, ଠିକ ରହିବ।
ତ ପୁଣି ଆଗକୁ ଦଶହରା ମଧ୍ଯ ଆସୁଛି।
ଦଶରା ରେ ତ ବହୁତ ମଜା ଲାଗେ ଗାଡି ଘୋଡା ଦୋକାନ ସବୁ ଧୁଆଧୁଇ ହୁଏ।
ହ।
ଦଶରା କୁ ବହୁତ ମଜା ଲାଗେ ତ ମାଙ୍କର ପୂଜା। ତାଙ୍କର ପୂଜାରୁ ପୁଣି ଥରେ ମା ସିଜନ୍ ଷ୍ଟାର୍ଟ ହୁଏ, ବହୁତ ଭଲ ଲାଗେ ଦଶହରା ମଧ୍ୟ।
ହଁ, ହଁ ତୁମର ଅ, ଦୋକାନ ପୂଜା କରୁଛ କି?
ହଁ ସବୁ ସବୁ ଦଶହାରେ ଦୋକାନ ପୂଜା ହୁଏ।
ଓହୋ, ଦଶରାରେ ଦଶରା ରେ ଆମର ଏଇଠି ପର୍ବ ଲାଗିଥାଏ। ମା ଙ୍କର ଦଶ ଦିନ ଧରି ପର୍ବ ଲାଗିଥାଏ। ତୋମେ ଦଶଦିନ ଧରିକି ମନ୍ଦିର ଯାଇଥାଉ, ମାଙ୍କ ଦର୍ଶନ କରି ଆସିଥାଉ।
ଆଚ୍ଛା, ଆଚ୍ଛା ଦଶରାରେ ମନ୍ଦିର ଆମେ ଯାଇକି ଦର୍ଶ ଦଶରା ରେ ଅଧିକ ଭଲ ଲାଗେ ଦଶହରା ଚୁଟି ଟା ମିଳେ ନା। ଏଟା ବହୁତ ଭଲ ଲାଗେ ଦଶହରା ଦୀପାବଳି ମିଶେଇକି ଦଶ ଏଗାର ଦିନ ଛୁଟି ଟା ମିଳିଲେ ବହୁତ ଭଲ ଲାଗେ। ହଁ ଆ ରାମ ଲାଗେ ଦଶ ଦିନ ନ ହେଲେ ଡେଲି ସ୍କୁଲ୍ କଲେଜ୍ ଯିବା ଆସିବା କରିକି ବହୁତ ବିଜାରିଆ ଲାଗେ।
ହଁ ସେତେ ଦିନ ବହୁତ ବିଜାର ଲାଗିଥାଏ। ସେଇ ଯେ ଦଶ ଦିନ ଛୁଟି ମିଳିଥାଏ ବହୁତ ମାନେ ଆନନ୍ଦ ଲାଗିଥାଏ, ଘରକୁ ଆସି ଆସିବା ବୁଲାବୁଲି କରିବା।
ଡେଲି ମନ୍ଦିରକୁ ଯିବା ହଁ ମା ଙ୍କ ଦର୍ଶନ ଡେଲି।
ପ୍ରତ୍ୟେକ ରା- ରାତ୍ର ମନ୍ଦିରକୁ ଯିବା ମା ଙ୍କ ଦର୍ଶନ କରିବା। ତା ପରେ ମାଙ୍କ ପୂଜା ସରିଲେ ଭୋଗ ପ୍ରସାଦ ଅନ୍ନ କରିବା। ଖାଇବା
ଠିକ୍ ଠିକ୍ ଭାଇ ଏବେ ତ ବହୁତ୍ ମଜା ଲା ଲାଗିବ ହଁ ଏବେ ଦୀପାବଳି ମଧ୍ୟ ଆସିବ ଆଉ ତିନି ଚାରି ମାସ ପରେ। ଦୀପାବଳି ରେ ମଧ୍ୟ ବହୁତ୍ ମଜା ଲାଗିବ। ଦୀପାବଳି ରେ ବାଣ ବାଣ ଫୁ ବାଣ ଆଗେ ଫୁଟେଇଆରୁ ଏତେ ଏ ବର୍ଷ ଆଉ ସେତେ ଆର ବର୍ଷ ତ ସେତେ ଫୁ ଟେଇ ହେଉନି ଆଉ ଆଗର ଭେଳିଆ ମଜା ଲାଗେ ନାହିଁ ଆଗେ ଡେଲି ରକେଟ୍ ବାଣ ସଟ୍ ଫଟ୍ କେତେ କଣ ସେ ନା ର କଥା କହିଲେ ହସ ଲାଗେ। କିନ୍ତୁ ଆଗେ ସେଟା ଫୁଟେଇବାକୁ ବହୁତ୍ ମଜା ଲାଗିଥାଏ।
ବାଣ ତ ଏବେ ଯାହା ରେଟ୍ ହେଲାଣି ଆକାଶ ଛୁଆଁ ରେଟ୍ ହେଲାଣି। କଣ କରିବା ଆଉ କିଣିବା ପାଇଁ ସେତେ ସକ୍ଷମ ହଉ ନାହାନ୍ତି ଲୋକ ମାନେ।
ଠିକ୍ କହିଲେ ଠିକ୍ କହିଲେ ଆଉ ବାଣ ଆଜି କାଲି ବହୁତ୍ ରିସ୍କ୍ ହେଇ ଗଲାଣି। କୁମ୍ପି ବାଣ ମଧ୍ୟ ଫୁଟି ଯାଏ
କୁମ୍ପି ବାଣ ଆଗେ ମାନେ ଲଗେଇଲେ ତ କ୍ଷଣେ କିଛି ହେବେ ନାହିଁ କି ନ୍ତୁ ଏବେ କୁମ୍ପି ବାଣ ଲଗେଇଲା ପରେ ଫୁଟି ଯାଇ ଥାଏ।
ଫୁଟି ଯାଇଥାଏ। ବହୁତ୍ ରିସ୍କ୍ ହେଇଗଲାଣି ଏ ଆଜି କାଲି ପ୍ରଦୂଷଣ ମଧ୍ୟ ବହୁତ୍ ହେଲାଣି। ତା ପାଇଁ ଯେହେତୁ ଆମେ ଅଠର ବର୍ଷରୁ ଅଧିକ ହେଲେଣି ଆମେ ଗୋଟେ ଜାଣିବା ଶୁଣିବାର ପିଲା ହେଲେଣି ଆମେ ବାଣ ଫୁଟେଇ ବାଟାକୁ କମ୍ କରିଦେବା ଟା ହିଁ ଉଚିତ୍।
ହଁ ବାଣ ଫୁଟେଇବା କମ୍ କରିଲେ ବାୟୁ ପ୍ରଦୂଷଣ ମଧ୍ୟ କମ୍ ହୋଇଥାଏ କାହିଁକି ନା ଆଜିକାଲି ବାୟୁ ପ୍ରଦୂଷଣ ବଢ଼ି ବଢ଼ି ଯାଇ ଥାଏ ନା ବାଣ ଦ୍ୱାରା।
ତେଣୁ କରି ବାଣକୁ ବାଣ ବାଣ ଫୁଟେଇବା କମ୍ କରିବା ଉଚିତ୍।
ଭାଇ ଦୀପାବଳୀ ତ ମହିସ୍ ସେତେବେଳେ ଦୀପ ଲଗେଇକି ଆମର ପିତୃ ଲୋକଙ୍କୁ ହେତୁ ପକେଇଲା ପରେ ଦୀପାବଳି ସରି ଯିବା କଥା। କିନ୍ତୁ ଆଜିକାଲିର ଲୋକ ବାଣ ଫୁଟେଇକି ବହୁତ୍ ପ୍ରଦୂଷଣ କରୁଛନ୍ତି।
ହଁ ହଁ ତା ପରେ ଦୀପାବଳିରେ ମା କାଳୀଙ୍କର ପୂଜା ହୋଇଥାଏ।
ରାବଣ ପୋଡ଼ି ମଧ୍ୟ ହୋଇଥାଏ ହଁ।
ହଁ ଭାଇ। ଆଉ ବହୁତ୍ ବହୁତ୍ ଜିନିଷ ଖାଦ୍ୟ ମଧ୍ୟ ହୋଇଥାଏ।
ହଁ ବହୁତ୍ ପିଠା ପଣା ଆମର ତ ଗ ଗଲା ବର୍ଷ କା କାକରାପିଠା ଏଣ୍ଡୁରିପିଠା ମଣ୍ଡାପିଠା ବହୁତ୍ କିଛି ହେଇଥିଲା। ତମର କଣ କଣ ପିଠା ହେଇଥିଲା ଦୀପାବଳୀ ଦିନ?
ଆମର ମଧ୍ୟ ଏହା ଆମର ଗୁ ଗୁଲାପ୍ ଗୋଲାପ ଜାମୁନ୍ ସବୁ ବର୍ଷ ହୁଏ। ଗୁଲାପ ଜାମୁନ୍ ସବୁବର୍ଷ ହୁଏ ବହୁତ୍ ମଜା ଲାଗେ। ଗୁଲାପ ଜାମୁନ୍ କୋ କୋଉ ବର୍ଷ ଜିଲାପି ମଧ୍ୟ ହୋଇଥାଏ। ବହୁତ୍ ଦୀପାବଳିକୁ ମୁଁ ଜଗି ବସିଥାଏ ଆଗେ ବାଣ ଫୁ ଫଟେଇବାକୁ ଜଗି ବସିଥିଲି କିନ୍ତୁ ଏବେ ଦୀପାବଳି ଆସିଲେ ବିଭିନ୍ନ ପ୍ରକାର ମିଠା ଖାଇବାକୁ ମିଳେ ସେଇଟା ବହୁତ୍ ଭାବିଲେ ବହୁତ୍ ଖୁସି ଲାଗେ।
ତୁମେ ଆଉ ବାଣ ଫୁଟୁନ ଏବେ ଆଉ?
ବାଣ ଏବେ ମୁଁ ଆଉ ଫୁଟଉନି ଆଗେ ଯୋଉ ଆଗେ ବାଣ ଫୁଟିବାକୁ ବହୁତ୍ ଉତ୍ସୁକ ରହୁଥିଲି କିନ୍ତୁ ଦିନ ଦିନ ବଡ଼ ହୋଇ ଗଲା ପରେ ଆଉ ବାଣ ଫୁଟାଇବାକୁ ମୋର ଇଚ୍ଛା ହେଉନାହିଁ।
ମୁଁ ବି ବାଣ ସେତେ ଫୁଟାଏନି କାହିଁକି ନା ଆଜି କାଲିକା ଯୋଉ ବାଣ। ଭେଜାଲ ବାଣ ଜାଣୁଛନ୍ତି ହାତରେ ହିଁ ବହୁତ ଗୁଡିଏ ଫୁଟିଯାଏ।
ହାତରେ ଫୁଟିଯାଏ ଏ ଫୁ ଏବେ ହାତରେ ଫୁଟିଯାଏ ଏବଂ ବହୁତ ପ୍ରଦୂଷଣ ମଧ୍ୟ ଘରେ। ଆଗେ ପ୍ରଦୂଷଣ ମଧ୍ୟ କମ କରିବାର ହ
ତାପରେ ଏବେ ସବୁ ଡୁପ୍ଲିକେଟ ବାଣ ଦଉନାହାନ୍ତି କି?
ଠିକ ଠିକ।
ଏ ଗଲା ବର୍ଷ ମୁଁ ଦେଖିଛି ବହୁତ ଲୋକଙ୍କର ହାତ ଗୋଡ ବାଣ ଫୁଟିକି ସବୁ ପୋଡିଯାଇଛି। ତେଣୁକରି ମୋତେ ବାଣ ଫୁଟିବବେ ପୁଣି ଭୟ ଲାଗିଥାଏ ବି
ହଁ ଭାଇ ଡେଲି ତମେ ନ୍ୟୁଜରେ ଦେଖୁଥିବ? ବାଣ ଯୋଗୁରୁ ବହୁତ ଲୋକଙ୍କ ଜୀବନ ମଧ୍ୟ ଯାଏ ଆମ ପଡିଶାର ଭାଇଟା ତାଙ୍କର ହାତଟା ବାଣରେ ବାଣରେ ଫାଟି ଯାଇଥିଲା। ଚାରି ରୁ ପାଞ୍ଚ ମାସ ପରେ ତାଙ୍କ ହାତ ଟା ଠିକ ହେଇଗଲା ବହୁତ ତୁ ଦୁଃଖ ଲାଗେ ଦେଖିଲେ। ତେଣୁକରି ବାଣ ଯଦି ଫୁଟାଇବ ବହୁତ ସତର୍କରେ ଫୁଟାଇବାକୁ ପଡ଼େ।
ସତର୍କତା ସହିତ ଅବଲମ୍ବନ କରି ଫୁଟେଇବାକୁ ପଡିଥାଏ ବାଣ।
ହଁ ଭାଇ।
ତେଣୁକ ଲୋକମାନଙ୍କୁ କୁ ମଧ୍ୟ ସଚେତନତା କରାଇବା ଯେ ବାଣକୁ କମ ଫୁଟାଅ। ଏବଂ ପ୍ରଦୂଷଣ କମ୍ କର।
ପ୍ରଦୂଷଣ କାମ କର ଭାଇ ଠିକ।
ଏହା ଲୋକଙ୍କୁ କହିବା କଥା ଦୀପାଳିରେ ଆଉ କିଛି ନୁହଁ।
ଠିକ ଅଛି ଭାଇ ତାପରେ ଦୀପାବଳି ସରିଲେ ତ ଆଉ ପର୍ବ ପର୍ବାଣୀ ସେତେନ ନାହିଁ ତାପରେ ପୁଣି ଆର ଆର ବର୍ଷରେ ହୋଲି ଆସିବ।
ହୋଲି ପର୍ବ ତାପରେ ତାପରେ ମୁଁ ତ ସେତେ ପର୍ବ ବିଷୟରେ ଜାଣି ନାହିଁ। କମ ପର୍ବ ବିଷୟରେ ମୁଁ ଜାଣିଛି।
ଭାଇ ତମେ ହୋଲି କେମିତି ମନାଅ କଲର ହୋଲି ରଙ୍ଗ ଲଗାଇ ହ ଲଙ୍ଗ ରଗ କି ରଗ ନାହିଁ?
ଆରେ ନା ନା ଆଜିି କାଲିକା ଯୋଉ କେମିକାଲ ହୋଲି ମୁଁ ଲଗାଏନି କାହିଁକିନା କେମିକାଲ ବୋଲି ଲଗେଇଲେ ମୋ ସାରା ବହୁତ ଇନଫେକ୍ସନ ହେଇଯାଏ ତାପରେ ଡକ୍ଟରଙ୍କ ପାଖକୁ ଗଲେ ବହୁତ କିଛି ପଇସା ଟଙ୍କା ସରିଯାଏ ତେଣୁ ଆଜିକାଲି ହୋଲିକୁ ମାନେ ଏମିତି ପାଳନ କରିବା ଉଚିତ୍ ନୁହଁ କେମିକାଲ ହୁଲି ଦ୍ଵାରା
ଠିକ ଠିକ ଭାଇ। ହଉ ଭାଇ ମୁଁ ରଖିଲି ଆମ ଘରେ ଟିକେ କାମ ଆସିଗଲା।
ହଉ ଠିକ୍ ଅଛି ଭାଇ
ଠିକ ଅଛି ଠିକ ଅଛି ପୁଣି ଫୋନ କରିବି ହଁ ଭାଇ।
ହଉ ଠିକ୍ ଅଛି ଶୁଭମ ରଖୁଛି?
ହଁ।